ହାଲୋ। ହୁଁ।
ଶୁଣା ଯାଉଚି?
ହଁ ଶୁଭା ହୋଉଚି।
ହଁ
ଆଉ କଣ କରୁଥିଲେ?
କିଛି ନାହିଁ ଏଇଠି ଏବେ ଖାଇକି ଆସିଲି। ଆଜି ପୁରା ଲେଟେ ରେ ଉଠିଲି ବର୍ଷା ଯୋଗୁଁ ପୁରା ଥଣ୍ଡା ହେଇଯାଇଥିଲା। ଶୋଇକି ଲେଟରେ ଉଠିଲି ତାପରେ ଖାଇକି ହିଁ ଆସିଲି ଆଉ।
ଉଁ ହୁଁ।
ଆପଣ କଣ କରୁଚନ୍ତି।
କଣ ଖାଇଲେ।
ମୁଁ ଖାଇଲି ଉପମା ସୁଜି ଉପମା।
ଓହୋ। ବସିକି ଗୋଟେ ଭିଡ଼ିଓ ଏଡିଟକରୁଥିଲି ଆଉ।
ଆଛା କି ଭିଡିଓ ମାନେ କୋଉଟାଇରେ ଭିଡିଓ କରୁଛନ୍ତି କଣ ପୋଷ୍ଟ କରନ୍ତି କି ସୋସିଆଲ ମିଡିଆରେ।
ହଁ ହଁ।
କୋଉ ଟାଇପ୍ ର ଭିଡିଓ।
ଟ୍ରାଭେଲ କଣ୍ଟେଣ୍ଟ ଓଡିଶାରେ ଯାହା ଯାହା ଫେଷ୍ଟିଭାଲ ହୁଏ ଏମିତି ଆଉ।
ଆଚ୍ଛା।
ହ।
ହେହଲେ ତ ଆଗକୁ ରଥଯାତ୍ରା ଆସିଛି ତ ଯିବେ ଇଏ କରିବା ମାନେ ଭିଡିଓ କରିବା ଲାଗି।
ଯିବାର ତ ଅଛି ଜଗାରେ ଡରି ଲାଗିଲେ ହେଲା ଆଉ।
ହଁ ସେଇଟା ବି ସତ କଥା। ଆଉ କଣ ଖାଇଛନ୍ତି କଣ।
ଖାଇଛି ବରା ଇଡିଲି ତରକାରୀ ଆଉ।
କଣ ଘରେ ହେଇଥିଲା ନା ବାହାରେ।
ନା ନା କିଣିକି ଆଣିଥିଲି।
ଓହୋ। ବର୍ଷା ହଉଛି।
ହୁଁ ରାତି ସାରା ହଉଥିଲା ଏଇ ଖିନା ଟିକେ ଛାଡି ଯାଇଛି।
ହଁ ରାତି ସାରା ତ ପୁରା ହଉଥିଲା କଣ୍ଟିନ୍ୟୁସଲି ପୁରା ଥଣ୍ଡା ଲାଗୁଥିଲା। ଲା ମୁଁ ତ ଶୋଇଛି ଆଉ।
ହ ଆଉ ରଥଯାତ୍ରା ଯିବାର ଅଛି ପୁରୀ ନା ନାଇଁ।
ନା ନା ମୁଁ ଯାଏନି ରଥଯାତ୍ରା ତ ଯାଏନି। ପରେ କେତେବେଳେ ଯାଏ ରଥଯାତ୍ରରେ ମୁଁ। କୋଡେଇ ମରି ମାର ଯିବି ସେଇଠି। ସେଇଠି ରଥଯାତ୍ରା ହେଇକି ସବର୍ଗ ଦ୍ଵାର ପଳେଇବି ଆଉ ଆସିବିନି।
ଭିଡ ପାଇଁ ଆଉ ଧର ଆଉ।
ଓ ଭିଡଓ ଥାଏ ତାପରେ କେହି ଗୋଟେ ଗଲେ ଯିବ ଏକାଠିଆ ଯିବାକୁ ଭିଡ ଟାଇମ ରେ ତ ଏକାଠିଆ ଯିବାକୁ ଡର ଲାଗୁଛି।
ହୁଁ ହୁଁ
ଆଉ କହିବି ହବନି କେତେବେଳେ ବି ଡୋରି ଲାଗିଯାଇପାରେ ଯଦି ଯ ହବ ତ କେତେବେଳେ ପଳେଇବ।
ହଁ। ଆଉ ଆପଣଙ୍କୁୁ କୁଆଡେ କୁଆଡେ ବୁଲିବାକୁ ଭଲ ଲାଗେ।
ମତେ ଖାଲି ଏଇ ଏବେ ପୂରା ବର୍ଷା ହେଇଛି। ପୁରା ପାଣି ଫାଣି ହେଇଛି ବିଲରେ ମତେ ପୁରା ଇଚଛା ହଉଛି ଏଇ ବିଲ ଭିତରେ ପାଣି ଭିତରେ ପଶିଯିବା ଲାଗି। ଆଉ ଏମିତିରେ ପାହାଡ ପାଣି ଝରଣା ଏଗୁଡା ହିଁ ଭଲ ଲାଗେ।
ଉୁଁ ହୁଁ ତିନି ଜାଗା କେତେ ଜାଗା ଯାଇଛନ୍ତି।
ଯାଇଛି। ଯାଇଥିଲି ଏଇ ଆମ ଥର ପ୍ଲସ୍ ଥ୍ରୀ ବେଳେ ଆମେ ଟ୍ରିପ ରେ ଯାଇଥିଲୁ ଥରେ। ଗଞ୍ଜାମ ଗଜପତି ସୋନପୁର। ଆଉ ବରହମପୁର। ଏମିତି ସବୁ ଯାଇଥିଲି ଆଉ ସେ ଯୋଉ କଣ ତପ୍ତ ପାଣି। ଜିରାଗଂ ଆଉ ସବୁ କଣ ଥିଲା ମୋର ମନେ ପଡୁନି। ଆଉ ଗୋପାଳପୁର ବିଚ ବ୍ରହ୍ମପୁର ପାଖରେ ସୁ ସୋନପୁର ବିଚ୍ ନା କଣ।
ହୁଁ ହୁଁ।
ସେମିତି ସବୁ ଯାଇଥିଲି ଆଉ ଆଉ ପାରାଦ୍ୱୀପ ଯାଇଛି। ଆଉ ଏମିତି ଆଉ ଏତିକି ହିଁ ଯାଇଛି ଆଉ ବେଶୀ କିଛି ଯାଇନି।
ଓହୋ।
ଆଉ ଆମର ଏଇଠି କଟ କଟକ ରେ ଯୋଉ ବାରବାଟୀ ଷ୍ଟାଡିୟମ ପାଖରେ ସେ ଯୋଉ ବାଲଯାତ। ପଡିଆ ର ଯୋଉ ପାଣି ନଥାଏ।
ହୁଁ ହୁଁ।
ଉ ସେଇଠି ତ ବସିବାକୁ ଭଲ ଲାଗେ ସେଇଠି ଆମର ପ୍ଲସ ଥ୍ରୀ ବେ ଆମର ଖଟିଥିଲା ସେଇଠି। ମାନେ ପ୍ରାୟ ସେଇଠି ହିଁ ବସୁ।
କଟକ ଲୋକଙ୍କର ତ ସେଇ ଜାଗା ଟା ଖଟି ଆଉ।
ହଁ ନାଇଁ ସେତିକିବେଳେ ପଢୁଥିଲି। ଆ ତ ସେଇଠି ଥିଲା ଖଟି ପ୍ରାୟ ସେଠିକି ଯାଇକି ସେଠି ବସୁ ନହେଲେ ସେଠିକି ଖାଇ ବାଲିଯାତ୍ରା ପଡିଆ ପାଖରେ ଷ୍ଟାଡିୟମ ପାଖରେ। ସେଇଠି ବୁଲାବୁଲି ଆଉ ତ କଟକରେ କଣ ଜାଗା ଅଛି କି ସେଇ ଆଉ ନରାଜ ଅଛି ଗୋଟେ ଆଉ।
ହୁଁ ହୁଁ।
ସେତିକ ଜାଗା ତ କାଫି ଆଉ ଏବେ ତ ଖାଲି ପର୍ବପର୍ବାଣିୀ ଆସିଯିବ ର ଯୋଉ ଗଣେଶ ପୂଜା ପରଠାରୁ କଟକ ଖାଲି ପରା ଚାଲିବ ପରା ଆଉ।
ହଁ। ଆଉ ଜାଗା ବି ମିଳିବନି ଏ ଏବେ ଯୋଉ ବର୍ଷା ହେଇଛି ନା କଟକ ରେ ପୁରା ହେଇଯାଇଥିବ ପୁରା ନର୍ଦ୍ଦମା ପାଣି କଳାକଳା
ଆମେ ପା ରହୁଥିଲୁ ସେଇଠି ପଢୁଥିଲୁ ଯେତେବେଳେ। ମୁଁ ପୁରା ଆଣ୍ଠୁଏ ଆଣ୍ଠୁଏ ପାଣି ଭିତରେ ପଶିକି ଯାଇଛି ହଷ୍ଟେଲ।
କୋଉଠି ପଡୁଥିଲ ତମେ?
ମୁଁ ଆଉ ସେ ଲିଙ୍କ ରୋଡ଼ରେ ପଢୁଥିଲି।
ଓ ହୋ।
ସେପଟେ ଯୋଉ ଗଳିକନ୍ଦି ରାସ୍ତା ସବୁ
ହଁ। ଆଉ ଆମର ଏପଟେ ଅଛି ଯୋଉ ଚିତ୍ରକଳା ନଈ ସେଠି ତ ଏବେ ପାଣି ହେଇଥିବ।
ହୁଁ ସେଠିକି ବି ଯାଇଛି ମୁଁ ସେଠି ଯାଇଛି ସାଲେପୁର ସେଇ ଆଡୁ
ହଁ ସେଇ ସେଇଠି ହିଁ। ଆ ମାନେ ସେଇ ଆମ ଘରଠାରୁ କେତେ ନଈଟା ହବ? କେତେ ପାଞ୍ଚ କିିଲୋ ମଟର ଭିତରେ।
ଉଁ ହୁଁ ମୁଁ ଯାଇଛି
ବୁଲିବାକୁ ଯାଏ ସେଇଠିକି ଆଉ ପାଣି ପାଖକୁ ଆଉ। ଏବେ ତ ଆମ ବିଲରେ ବି ନଈ ହେଇଯାଇଛି କାଲିଠାରୁ ଆଜି ପର୍ଯ୍ୟନ୍ତ ଯେମିତି ବର୍ଷା ହେଇଛି। ଏଇପଟେ ପୁରା ଖାଲି ପାଣି ପୁରାଇ ଯୁଆଡେ ଅନୁଅ ପାଣି ପୁରା ଧଳା ଧଳା ପୁରା ବିଲ ପୁରା ପୁଣି
ଏବେ କିଛି ଦିନ ରହିବ ତାପରେ ବର୍ଷା ହେଇ ହେଲେ ନହେଲେ ପୁଣି ଖରା ହେଲେ ସବୁ ଶିଖିଯିବ ଆଉ।
ହଁ ଗୋଟେ ଦିନ ଖରା ହେଲେ ଏଇ ଶୁଖିଯିବ ନା ଖରା କଣ ହେଲା ଭଳିଆ ହଉଛି।
ହଁ।
କିନ୍ତୁ ଏବେ ସବୁ ପଡୁଛି ନା ମାନେ ଏ ତଳି ପଡୁଛି। ସେ ସବୁ ଧାନ ପାଇଁ। ଇଏ ସବୁ ବୁଡିଯିବ ମାନେ ଲୋକ ପକେଇଛନ୍ତି କାଲି ପହର ଦିନ ଭିତରେ ସବୁ ପକେଇ ଦେଇଥିଲେ। ଆ ବ ଲ କି ହଁ ଅଳ୍ପ ବର୍ଷା ହବ ଗଛ ଉଠିଯିବ ସବୁ କିନ୍ତୁ ଇଏ ଯେତିକି ବର୍ଷା। ଗ ହେଇଗଲା ପୁରା ଗଛ ମାନେ କଣ ଧାନ ସବୁ ବୁଡି ବାଡିକି ପଳେଇଥିବ ସବୁ ଆଉ ଉଠିବନି।
ଏ ଲଘୁଚାପ ବର୍ଷା ଅଳ୍ପ ଟାଇମ୍ ପାଇଁ ଆଉ ସରିଲା ଆଜି ଯିଏ ତ ଥିଲା।
ହୁଁ ମୁଁ ବି ଜାଣିନି ଲଘୁଚା ହଉଛି ବର୍ଷା ଦିନେ। ହଉଛି।
ନାଇଁ ଲଘୁଚାପ ହଉଥିଲା।
ଆଚ୍ଛା। ଆଉ କଣ ସବୁ କଣ ଘରେ କଣ କରୁଛନ୍ତି ସବୁ ନା ଏମତି ବୁଲାବୁଲି ଖାଲି?
ନାଇଁ ଘରେ ଏମତି ଏବେ ସମସ୍ତେ ଅଛନ୍ତି ବର୍ଷା ହଉଛି ନା ଆଉ ରବିବାର ବି ଅଛି ଆଜି।
ଆଚ୍ଛା ହଁ ମତେ ବାର ଜଣ ପଡୁନି ଘରେ ରହିଲେ।
ଉଁ, ଘର ହେଲେ ସବୁ ଭୁଲି ଯାଉଛ।
ହଁ ତାପରେ ଏମିତିରେ ବି ଘରେ ମାନେ ଆଇଁଷ ମାଇଁଷ ହେଲେ ବାର ଜଣା ପଡେ।
ହଁ।
ଏବେ ସେତିକି ବି ଘର ହଁ ଆମ ଆମ ଘରେ କେ ଖାଆନ୍ତିନି।
ଓ ରବିବାର।
ହଁ ରବବାର ମୋ ଛଡା ଆଉ କେହି ଖାଆନ୍ତିନି।
ଆମ ଘରେ ବି ସେ ଆମ ଛୋଟା ଆମ ଘରେ କିଏ ଖାଆନ୍ତିନି।
ଆଉ ମୋ ପାଇଁ ଏକାଟିଆ କଣ କରିବେ ସେଇ ପଖାଳ ଆଳୁ ଖାଇଦିଏ ଆଉ।
ଓହୋ ଘର କଥା।
ହଁ ମୁଁ ଘରକୁ ଆସିଲା ବେଳକୁ ବହୁତ ରେୟାର ଖାଉଛି ମାନେ ଯୋଉଠି କଣ ଭୋଜି ଫୋଜି ହଉଛି ସେଠି ଖାଉଛି। ନହେଲେ ଆ, ମାନେ ମୋ ଭାଇ ଯେତେବେଳେ ଥିଲା ସେତେବେଳେ ଆମେ ମିଶିକି କରିକି ଖାଉଥିଲୁ। ଯୋଉ ଘରୁକୁ ଆଇଲା ବେଳକୁ ଜଣଙ୍କ ପାଇଁ ଆଉ କଣ କରିବେ ଆଉ ଦି ଜଣଙ୍କ ପାଇଁ ଆଉ ଇଏ କରିବେ ସେଥିଲାଗି କିଛି ହଉନି। ତାପରେ ଆଉ ବି ଭଲ ଲାଗୁନି ଖାଇବା ଲାଗି ଏ ଯୋଉ ବର୍ଷା ସିଜନ୍ ଚାଲିଛି।
କମ ଖାଇବାକୁ ପାଇଁ ଠିକ୍ ଲାଗୁଛି ଅଧିକ ଖାଇବାକୁ ଇଚ୍ଛା ହଉନି ଆଉ।
ହଁ ଆଉ କ-ଆଉ କଣ କମ ପାଇଁ ଟିକେ ପାଇଁ କଣ କରିକି ବସିକି ଯାତ୍ରା କରିବି ଘଣ୍ଟେ ଉପରେ। ସେଥିଲାଗି ଯାହା ହଉଛି ଖାଇଦଉଛି ଟିକେ ଆଉ। ଆଉ କଣ କୁହ?
ହ
ତୋମର ବ୍ଲଗ୍ ଫ୍ଲଗ ଯୋଉ ମାନେ ବ୍ଲଗ୍ କରନା ଟ୍ରାଭେଲ୍ ଭିଡିଓ ଖାଲି କରାହଉଛୁ? ଜଣେ
ତୋମେ ଦେଖିଥିବ ଭିଡିଓ ମୁଁ ଆଇଡି ଷ୍ଟାର୍ଟିଂ କରିଥିଲି କଟକ କରି ଛାଡିଥିଲି। ଜଷ୍ଟ ଓଡ଼ିଶା।
ଦେଖିନଥିବି। ହଁ ମାନେ ଦେଖିଥିବି, ମେ ବି ଜାଣିନଥିବି ତୋମର ବୋଲି।
ମାନେ ପିଆଇପି ତୋମର ଯେମତି କଟକ ରେ ଦଶରା ଫସରା ହବ। ସେପଟ ସାଇଡ ଭିଡିଓ ପକା ହବ। ସେମିତି ପୁରୀ ରଥଯାତ୍ରା, ରଥଯାତ୍ରା ଭିଡିଓ ପକାହବ। ମାନେ ଯୋଉଠି ଯାହା ଓଡିଶାରେ ଯେତିକ ଫେଷ୍ଟିଭାଲ ହବ ସେଇ ଉପରେ ଟ ଦେଖିତେ ଭିଡିଓ ଛଡା ହବ ନହେଲେ ଏବେ ବର୍ଷା ବର୍ଷା ହେଲେ ଟ୍ରାଭେଲ୍ ଭିଡିଓ ଛଡା ହବ। କୋଉଠି ପାହାଡ ମନ୍ଦିର ଫନ୍ଦିର ଏମିତି ସବୁ ଭିଡିଓ।
ତୋମେ ଏ ଯୋଉ ଚାଲ ଓଡିଶା ନା କୌଣସି ଯୋଉ ଇଏ ରେ ଅଛ କି କଣ୍ଟେଣ୍ଟ କ୍ରିଏସନରେ?
ନା ତ ତାଙ୍କ ସହିତ ଚିହ୍ନା ପରଚୟ ଅଛି ଆଉ। କିନ୍ତୁ ତାଙ୍କ ସହିତ ମୁଁ ନାହିଁ ଆଉ।
ତାଙ୍କ ସହିତ କଣ ହୁଏ ଏକ୍ଚୁଲି ମାନେ ସେମାନେ କଣ କରନ୍ତି? କେମିତି କଲାବୋରେସନ ଅଫର୍ ଆସେ?
କିଛି ନାହିଁ ସେମାନେ ମାନେ ଆମେ ଏଇ ଦି ବର୍ଷ ହେଲା ଆକାଉଣ୍ଟ ଖୋଲିଚୁ। ସିଏ ତ ବହୁତ ବର୍ଷ ର ନାଇ ମିନିୟମ ତ କେତେ ମୋତେ ଲାଗୁଛି ସାତ ଆଠ ବର୍ଷ ର ବୋଧେ ଆକାଉଣ୍ଟ ଖୋଲିଲେଣି। ତ ବଡ ପେଜ୍ ହେଇଯାଇଚି ନା ସେଥିପାଇଁ ଭଲ ଉଁ, ଆସୁଚି କୋଲାବ୍ରେସନ ଆଉ ତାଙ୍କୁ ପିଲା ବି ରଖିଦେଇଚି ମାନେ ଅଲ ଡିଷ୍ଟ୍ରିକ୍ଟ ରେ ଗୋଟେ ଗୋଟେ ଭଲ ଭଲ ପିଲା ରଖିଚି ତ। ସେଥିପାଇଁ ଆଉ।
ମୋ ସାଙ୍ଗ ଗୋଟେ ଅଛି ସିଏ କରୁଚି ନା ତାର ବୋଧେ ଏଁ ଫିଫ୍ଟି କେ ଫଲୋର୍ସ ହେଇଗଲେଣି।
ଛି ତାଙ୍କ ନାଁ କଣ?
କଣ ତ ମେନ୍ ଟୋକା ପେଜ୍ ଦେଖିଚ? ସତ୍ୟଜିତ, ହଁ।
ଓ ସିଏ ମୋ ସିନିୟର୍ ପା।
ସିନିୟର୍?
ମୋ ସ୍କୁଲ ସିନିୟର୍। ଜାଣିଚି ସିଏ ବି ମୋତେ ଜାଣିଛନ୍ତି ହଁ ହଁ।
ଆଚ୍ଛା, ମୁଁ ବି ତ ପଢ଼ୁଥିଲି।
ବ୍ୟସ୍ତ। ତମ ନାଁ କଣ ଯୋଉ
ମୁଁ ଏଠି ମାନେ ମୁଁ ଅ କଣ ଅ-ଅ-ଅଷ୍ଟମରୁ ପଳେଇ ଆସିଥିଲି ଗମେଣ୍ଟ ସ୍କୁଲକୁ। ତ ତ ସିଏ ମୋ ସାଙ୍ଗ ନା, ସିଏ ଆମେ ମିଶିକି ପଢୁୁଥିଲୁ ଛୋଟବେଳେ।
ହୁଁ ହୁଁ। ସିଏ ତ ରେଭେନ୍ସାରେ ପଢ଼ିଲେ ତାପରେ ଏଇଖିଣା ଅଛୁ, ତମ ବି ପଢ଼ୁଥିଲ?
ହଁ ତାର ମୋର ସେଇ ସେମ୍ ଡିପାର୍ଟମେଣ୍ଟରେ ପଢୁଥିଲୁ।
ହୁଁ। ସିଏ ତ ଏବେ କୋଉଟି ହାଇଦ୍ରାବାଦରେ ନା କୋଉଠି ଅଛନ୍ତି।
ହୁଁ ହୁଁ।
ନା ସିଏ ତ ବହୁତ ଦିନ ହେଲା ଆକାଉଣ୍ଡ ଖୋଲିଲେଣି। ତାପରେ ତାଙ୍କ ସହିତ ମୁଁ କଥା ହଉଥିଲି, ହେଇ ହେଇ ମୁଁ ମୋର ଏଇ ଗ୍ରାଜୁଏସନ୍ ଫାଷ୍ଟ ଇୟର ଥିଲା ବି ଟେକ୍ ର ସେବେ ମୁଁ ଆଇଡି ଖୋଲିଲି।
ହଉ ଠିକ ଅଛି, ଆମେ
ହୁଁ ହୁଁ।